ହଁ ଭାଈ।
କଣ କରୁଚୁ?
ଖାଇକିିକ ଯିବ ଯି ଆଉ।
ଓହୋ।
ଆଉ ଟିକେ ସାଉଣ୍ଡ ଟିକେ ହଉଛି ବାହାରୁ ଟିକେ ଆସୁନୁ। ହ୍ୟାଲୋ।
ତମେ କଣ କରୁଥିଲ?
ମୁଁ ଏଇଠି ଛାତରେ ବସି ତ ପବନ ହଉଛି ଜୋରସେ ଆଉ। ଉଁ ମେଘ ଉଠିଲା ଭଳିଆ ଦେଖା ଯାଉଚି ତ ଆଉ।
ବାଲେଶ୍ୱର ଚନ୍ଦନ ଯାତ୍ରା କେବେ ଦେଖି ଆଇଚ?
ଅ ମୁଁ ତ ବାଲେଶ୍ଵର। ମୁଁ ଗୋଟେ ଥର ଯାଇଚି କିନ୍ତୁ ଯାତ୍ରା ଦେଖିନି ଚନ୍ଦନେଶ୍ଵର ଯାତ୍ରା ଟା।
ହଉ।
ତୁ ଦେଖିଥିଲୁ କି?
ନାଁ
ଆଉ ସେଇଟା ଜାଣଚୁ କେମିତି କଣ ହୁଏ ଜାଣିଚୁ?
ହଁ
ହଁ ମୁଁ ଯାହା ଶୁଣିଚି କଣ କହିଲୁ? ଆମର ଗୋଟେ ବାଲେଶ୍ଵରରେ ଗୋଟେ ସଇ ଶିବ ମନ୍ଦିର ଅଛନ୍ତି।
ହଁ।
ହଁ ସେଇ ଶିବ ମନ୍ଦିରରେ ହିଁ ଆମର ଯୋଉ ଶୈବ ମନ୍ଦିର ତାଙ୍କର ଯୋଉ ପୀଠରେ ହିଁ ସେଇ ଆମର ଯୋଉ ଚନ୍ଦେନେଶ୍ୱର ଯାତ୍ରା ଟା ପାଳିତ ହୁଏ। ଆଉ ବଢିଆ କଣ କହିଲୁ ଭଲ ଭଲ ଡିଜେ ଆସିବ ଚନ୍ଦନ ଯାତ୍ରା ପାଇଁ। କମ୍ପିଟିସନ୍ ହୋ ହେବ ଭଲ ଭଲ ଡିଜେ ଓଡ଼ିଶାରେ ଯେତିକି ଭଲ ଭଲ ଡିଜେ ସବୁତି କଡିଜେ ଆସିବ କମ୍ପିଟିସନ୍ ଲଗାହୁଏ ଏଇଠି ସେଇଠି।
ଆଚ୍ଛା।
ଆଉ ସେଇଟା କୋଉ ମାସରେ ହୁଏ ଜାଣିଚୁ?
କଉ ମାସ?
ଆମର ଏଇଟା କୁହାଯାଏ ନା ଆମେ ଯୋଉ ଚୈତ୍ର ମାସ ନୁହଁ
ହଁ ଚୈତ୍ର ମାସ
ହଁ ଚୈତ୍ର ମାସର ଆମର ଏଇଟା ଶେଷ ଦିନ ଆଡକୁ ହୁଏ।
ଏଠି କେଉଁ କେଉଁ ରାଜ୍ୟର ଲୋକମାନେ ଏଠିକି ଆସିନ୍ତି?
ହଁ ସେଇଟା କଣ କହିଲୁ?
କେଉଁ କେଉଁ ଆଡୁ ଲୋକ ଅଧିକ ଆସିଛନ୍ତି ଏଠି?
ହଁ ସବୁଆଡୁ ଲୋକମାନେ ଯେହେତୁ ଗୋଟେ ଓଡିଶାର ଗୋଟେ ଭ ଭଲ ପର୍ବ ଗୋଟେ ବଡ ପର୍ବ ବୋଲି ଜଣାଯାଏ ଲୋକମାନେ ବାହାରୁ ବି ଲୋକ ବି ଆସନ୍ତି ଆମର।
ହ ଆ ସେ ବର୍ଷ
ଏଇଟା ଆମର ହଉଛି କଣ କହିଲୁ ସ ପଣା ସଂକ୍ରାନ୍ତି ଅବସର
ଆଚ୍ଛା।
ସାଉଣ୍ଡ ଆସୁଛି କି ସେଇଠି?
ନାଇଁ ମ
ଓହୋ
ମାନେ ଭକ୍ତ ମାନେ କେମିତି ପୂଜା କରିଥାନ୍ତି ଆପଣଙ୍କୁ
ଠିକ୍ ଅଛି ହ୍ୟାଲୋ
କହିଲି ଭକ୍ତ ମାନ କେମିତି ପୂଜା କରିଥାନ୍ତି ଠାକୁରଙ୍କୁ?
ହଁ ସେ ଠାକୁର ମାନେ ସେ ଆମର ଯୋଉ ଆସିଛନ୍ତି ଆମର କିଏ? ଆମର ବ୍ରାହ୍ମଣ ଆସନ୍ତି ସେ ପୂଜା କରନ୍ତି ଠାକୁରଙ୍କୁ। ଶିବ ପୀଠରେ ଶୈବ ମାନେ ଶିବଙ୍କୁ ପୂଜା କରନ୍ତି ତା ଅବସରରେ ଆମର ତାପରେ ସେ ଆମର ଚନ୍ଦନେଶ୍ଵର ଯାତ୍ରା ଷ୍ଟାର୍ଟ ହୁଏ ଆଉ। ହୁଁ
ଚନ୍ଦନେଶ୍ଵର ଯାତ୍ରାରେ ବିଶେଷ ସବୁଠାରୁ ମାନେ ଆକର୍ଷଣ ଦିବ୍ୟ କୋଉଟା?
ଏବେ ଦେଖେ ଆଗରୁ ଯାତ୍ରା ଟିକିଏ ହଉଥିଲେ ଏବେ ଏବେ କାରଣ ଏବେ ଯୋଉ ଆମର ବଡ ବଡ ଡିଜେ ହେଇଗଲାନି କି
ହଁ
ଏବେ ଡିଜେ ଯୁଗୁରୁ ଗହଳି ହଉଚି ଚନ୍ଦନ ଯାତ୍ରା ଟା ଆମର ପୁରା ମାନେ ଭଲଭଲ ଡିଜେ ହଁ ଭଲ ଭଲ ଡିଜେ ବଡସବଡ ଡିଜେ ଆସୁଛନ୍ତି ତ ହେବି କମ୍ପିଟିସନ ପୁରା ହଉଛି।
ଗୋଟିଏ ଡିଜେ ଆସୁଚି ନା ମାନେ ଦି ତିନିଟା?
ନା ନା ନା ପର ମନ କେତେ କଣ କହିଲୁ ଚନ୍ଦନ ଯାତ୍ରା ବି ଯାହାହେଲେ ବି ସାତ ଆଠଟା ଦଶଟା ଆହୁରି ଡିଜି ଆସୁଛି।
ଆଚ୍ଛା ସେଠି ଗୋଟେ ମେଳା ହୋଇଥାଏ।
ହଁ ସେଇ ମେଳା ନା ଜାଣିଛୁ? ତାକୁ କୁହାଯାଏ କଣ କଣ ତାକୁ କୁହାଯାଏ କଣ ଚକଡ ମେଳା ତାକୁ କୁହାଯାଏ।
ଆଚ୍ଛା ସେ ଦୋକାନ ପଡିଥାଏ
ହଁ ଦୋକାନ ଯେହେତୁ ଯାତ୍ରା ଗୋଟେ ହଉଛି ମାନେ ଦୋକାନ ବି ଦୋକାନ ବଜାର ଢେର ପଡେ ତାପରେ ଆମର ଯୋଉ ଦୋଳି ଦେଖିଛୁ?
ହଁ
ହଁ ଆମର ହଁ ଆମର ଯୋଉ ରାମ ଦୋଳି ହକା ବ୍ରେକ୍ଡଡ଼ାନ୍ସ
ହଁ
ତାପରେ ଆମର ଛୋଟ ପିଲାମାନେ ଯୋଉ ଖସଡା ଯୋଉ ପଡେଇବି
ହଁ
ହଁ ସେରା ପଡେ।
ହଁ
ହୁଁ ହଁ ଆଉ ଏଇଟା କଣ କହିଲୁ ଆମର ଏଇଟା ହଉଛି
ବଲା ମାାତ ଦ
ହଁ ସେ ଯୋଉ ମନ୍ଦିର କୁ ଆମର ପୁରା କାନି କଣ କହିଲ ପୁରା ବ ବହୁତ ମାତ୍ରାରେ ସଜା ଏ ସବୁ ମାନେ ଫୁଲରେ ପୁରା ମଣ୍ଡା ଫୁଲ ଆଉ ଯେତିକି ମାନେ ଯେତିକି ସବୁ ଫୁଲ ସବୁ ସଜାସଜି ହୁଏ।
ଆଛା
ହଁ ଆଉ ସେ ଦୋକାନ ଆମର ଦେଖେ ଆମର ଯେତିକି ସବୁ ମିଠା ରହିଲା ଆମର ଫଳ ମାନେ ମିଠା ଫଳ ନାହିଁ ତ ମିଠା ଆଉ ଆମର ସ୍ନାକ୍ସ ଯେତିକି ପଡେ ଆଉ ଆମର ଯୋଉ ହସ୍ତଶିଳ୍ପ ଯୋଉ ହାତରେ ତିଆରି ଯେ ସବୁ ଆଣନ୍ତି। ତାପରେ ଆମର ଯିଏ ବୁକ୍ ଫୁକ୍ ମାନେ ସେ ଆମର ପଡ଼େ ଷ୍ଟଲ ତାପରେ ଆମର ଆଚାର ଷ୍ଟଲ ବି ପଡେ।
ହଁ
ହଁ ତାପରେ ଆମର ଭଜନ କୀର୍ତ୍ତନ ମେଳ ଭଜନ କୀର୍ତ୍ତନ ମେଳା ହେକା ବି ହୁଏ ଆଉ।
ଚ
କଣ କହିଲୁ?
ଚ
ହଁ ଯଜ୍ଞ ବି ହଉଛି ନା ସେଇଠି। ଯଦି ବ୍ରାହ୍ମଣ ବାହ୍ମଣ ଆସିବେ ଯଜ୍ଞ ଟିକେ ନକଲେ ମାନେ ଯୋଉ ପ୍ରଭୁ ସନ୍ତୁଷ୍ଟ ହେବେ କେମିତି ପ୍ରସନ୍ନ ହେବେ କେମିତି?
ହଁ ଆଜି ଆଉଥରେ ନା କମି ଗଲାଣି ସେରା? ହଉଥିଲା କମି ଗଲାଣି।
ନାଇଁ ନାଇଁ ଅଧିକ ହଉଛି ନା। ମ ଆମର ଯୋଉ ଗାଁରେ ଯୋଉ ହ୍ୟାଲୋ ଆମ ଗାଁରେ ଯୋଉ ପଣା ସଂକ୍ରାନ୍ତି ହୁଏନି କି
ହଁ
ହଁ ସେଇ ଦିନଠୁ ହିଁ ଷ୍ଟାର୍ଟ ହୁଏ ଆମର ଏଇଟା କଣ ଚନ୍ଦନେଶ୍ଵର ଯାତ୍ରା ଏଇଟା କଣ କଣ
ଓ ହୋ
ଅପର
କେତେ ଚନ୍ଦନ ଯାତ୍ରା
ସେଇଟା ଚନ୍ଦନ ଯାତ୍ରା ଆମର ହୁଏ କେତେ କହିଲୁ? ପାଞ୍ଚ ଦିନ ଧରି ହୁଏ ଚନ୍ଦନ ଯାତ୍ରା ଟା।
ପାଞ୍ଚ ଦିନ।
ତୁ ତାହେଲେ କେବେ ଦେଖିନୁ ତାହେଲେ?
ନା
ତାହେଲେ ବାଲେଶ୍ୱର କେବେ ଯାଇଛୁ ନା ନାଇଁ?
ହଁ ଯାଇ
ଯାଇନୁ ତାହେଲେ ବାଲେଶ୍ୱର?
ଆଉ ତାହେଲେ ଦେଖିଆ ତାହେଲେ ଦେଖେ କଉ କୋଉ ଦିନ ଗୋଟେ ବାହାରେ ଯିବା ତାଲେ ବାଲେଶ୍ଵର ଟିକେ ଦେଖିକି ଆସିବା ଟିକେ ଆର ଥର ଚନ୍ଦନ ଯାତ୍ର ଦେଖିକି ଆସିବା ଆଉ।
ଆଉ ସେ ଯାତ୍ରା ଟାଇମ୍ ରେ ଯିବା ତାଲ୍
ହଁ ଦେଖେ ଏଇଥର ତ ପଲାଣି ଚନ୍ଦ୍ରନଆତ୍ରା ଆଉଥର ଚନ୍ଦ୍ରନଆତ୍ରା ଆସିଲେ ଡି ଜେ ଫିଜି ଦେଖି ଟିକେ ଯିବା ଆଉ।
ହଁ ତାଲେ ତାହେଲେ ଆସିଲେ ସେ ବିଜୟ ଆସଥିବ।
ଅ ଭଲ ଭଲ ଆମୁ କହୁନୁ ଡି ଜେ ଆସିବ ରଶ୍ମି ଡି ଜେ ଆସିବ। ତାପରେ ଆସିବା ଆମର ଏସେମୋ ତାପରେ ଆମର ଆସିବ ଭାଇ ବିଏଟର ତାପରେ ଆସିବ କଁ ଆମର ଆସିବ ଗ୍ରୀନ୍ ଆସିବ। ଏମ୍ କେ ବି ଆସିଅ ଭଲ ଭଲ ଡି ଜେ ସବୁ ବଡ଼ ବଡ଼ ଡି ଜେ ଆସନ୍ତି ସେଇଠିକି। ଏଥୁ ଯେମିତି ଘଡ଼ି ଡି ଜେ। ଅ ଆଉ ତୁ କେବେ ଡି ଜେ ଦେଖିନୁ ଏଇ ମନେ ଏଇ ମାନେ ମାନେ କମ୍ପିଟିସନ୍ ଦେଖିନୁ କେବେ?
ଆଁ ନିଜେ କମ୍ପିଟଟିନ୍ କଦି
ହଁ ମୁଁ ତ ଦେଖିଥିଲି ଆମ ଏ ମୁଁ ବି ଦେ ଖିନି ଏତେ କମ୍ପିଟିସନ୍ ଆ ଫୋନ୍ ରେ।
ଅହୋ ସାଏ କନ୍
ହ।
କଁ କହିଲୁ ଆଉ ଗୋଟେ ମୁଁ ପେପର୍ ରୁ ପଢ଼ିଥିଲି କଁ କହିଲୁ ଚାରଟାରେ ପଶ୍ଚିମ ଚାରକଣ୍ଡ ଆଉ ଅଣ୍ଟେଲେ ରାଜ୍ୟ ଲକ୍ଷ୍ମୀ ବାଇ ସଜଡ଼ା ସରନଥିବ।
ହଁ ବାହାର ଯେହେତୁ ମାନେ ସେ ଦେଖେ ଆମ ପରମ୍ପରା ଯଦି ସଦି ସେ ସେରେ ଜଡ଼ିତ ଯଦି ହେଇଥିବ ଲି ସିଆଡ଼ୁ ଲୋକ ବି ଆସିବେ ନା।
ହଁ ମାନେ ତାପରେ ସେମାନେ ଆସି କୁହନ୍ତି ଭକ୍ତମାନେ ଅଣ୍ଟଉଡ଼ା ସେମାନେ ପବିତ୍ର ସାନ କରି ବାବା ଚନ୍ଦ୍ରଧନୁ ଜଳ କ୍ଷୀର ବେଲପତ୍ର ଫୁଲ ଫଳ ଚନ୍ଦନ ପ୍ର ପ୍ରଦାନ କରନ୍ତି।
ହଁ ଯେ ଶିବ ପିଠା ଯେହେତୁ ସମତେ ମାନେ ଫୁଲ ଚନ୍ଦନ ମୋର ଅ ବେଲପତ୍ରକ ଅର୍ପଣ କରିବେ ସେଇ ଯୋଉ ଆଉ କ୍ଷୀର ବି ଅର୍ପଣ କରିବେ ଆମର। ଶିବଙ୍କୁ।
ହଁ ମା ତାହେଲେ ବିଶ୍ୱାସ ରହିଛି ଅମଙ୍ଗଳ କଳେ ମନସ୍କାମ
ହଁ। ତ ବିଶ୍ଵାସଟା କମ୍ ମାନେ ଚା ମାନେ ଭା ଭାଗିବାକୁ ଦିଅନ୍ତିନି ଆଉ ପ୍ରଭୁ ଆଉ।
ହଁ।
ଆଉ ତାହେଲେ ଦେଖ କୋଉ ଦିନ ଗୋଟେ ଟୁୁର ପକୁଅ ଇଆଡ଼େ ବାଲେଶ୍ୱର ଆଡ଼େ।
ଯିମି ପା ଦେଖିବା ଆଉ।
ଯାଇନି ବାଲେଶୋର।
ହାଲୋ। ଓ ଆଉ କୋଉ ଦିନ କଣ ଆସିବୁ?
ଯାତ୍ରା ଟାଇମ୍ ରେ ଯିବି ତ ବାଇ ଛୁଟି ନାହିଁ ତ ଯାତ୍ରା ଟାଇମ୍ ରେ ଯିବା ଆଉ।
ଓ ଓ ନାଇଁ ନାଇଁ ଆମର ଏ ତୁ ଭୁବନେଶ୍ଵରରେ ଅଛୁ ପରା ଏବେ? ହଁ ଅ ନୟାଗଡ଼ ଆସିବୁ ନାଁ ଡାଇରେକ୍ଟ୍ ଗାଁକୁ ଆସିବୁ?
ହଁ ଏ ଚାଉଦିନ ଆଡ଼ିମିଟି।
ଓହୋ।
ଆଉ ନୟାଗଡ଼ ଯଦି ମୁଁ ଗଲେ ଏବେ ଛୁ ହଁ ପୁରୀ ବୁଲି ଆସିବା।
ଓହୋ ଷ୍ଟାଟସ୍ ହେଇକି ଦେଇଥିଲେ ଯେ ଓହୋ।
ଆମେ ଏବେ କଁ ହେଲା ହଁ ଆମେ ଗାଁ ଭିତରୁ କେ କିଛି ନାହିଁ ଆଉ।
ହଁ ପୁରୀ ତାହେଲେ ବୁଲିଲ?
ହଁ ଭୋରୁ ଭୋରୁ।
ଓହୋ।
ଟୋ
ହୁଁ।
ରଖନ୍ତିନି।
ହଁ।
ହଉ ମୁଁ ତାହେଲେ ରଖୁଚି ଆଉ।
ହଁ